ହାଲୋ
ହ୍ୟାଲୋ।
ନମସ୍କାର ମ୍ୟାଡ଼ାମ।
ନମସ୍କାର। କେମତି ଅଛନ୍ତି?
ବହୁତ ଭଲ ଅଛି।
ବହୁତ ଭଲ? ଆଚ୍ଛା। କଥାବାର୍ତ୍ତାରୁ ତ ଲାଗୁଛି ବହୁତ ଭଲ ହିଁ ଅଛନ୍ତି।
ହଁ, କଣ ଅଛି, ଦି ଦିନର ଜୀବନ ଖୁ-ଖୁସି ଖୁସିରେ ବିତେଇଦେନେ କଣ ଅଛି।
ନିହାତି ନିହାତି, ବହୁତ ଭଲ କଥାଟିଏ କହିଛନ୍ତି। ମୁଁ ବି ସେଇଟାକୁ ବିଶ୍ଵାସ କରେ। ହୁଁ।
ହଁ, କୁହନ୍ତୁ।
ଆଉ କୋଉଠୁ କହୁଛନ୍ତି?
ମୁଁ ଭଦ୍ରକରୁ କହୁଛି। ଆପଣ?
ମୁଁ ଯାଜପୁରରୁ।
ଯାଜପୁର, ଯାଜପୁର ମାନେ ରୋଡ କି ଟାଉନ?
ରୋଡ, ରୋଡ। ରୋଡ଼।
ଆଚ୍ଛା, ଆଚ୍ଛା। ତାହେଲେ ତ ଆପଣ ଆମ ପାଖିଆ ଲୋକ ନା?
ହୁଁ ହୁଁ।
ଆଉ ପ୍ରପର୍ ଘରଟା କୋଉ ଜାଗାରେ କହିଲେ?
ଏଇଠି, ରୋଡରେ।
ନାଇଁ, ଯାଜପୁର ରୋଡ଼ରେ ଏମତି ନାଇଁ ଯୋଉ ସଙ୍ଗଚିଲା?
ହୁଁ, ଏଇ ରୋଡ ଉପରେ ପୁରା।
ହଁ ହଁ। ହଁ, ସେଇଠିକି ମୁଁ ଯାଇଥିଲି ଏଇ ବର୍ଷ ଯୋଉ କଣ ଏଟା ରାବଣ ପୋଡ଼ି ହୁଏ।
ହଁ। ସେଇ, ସେଇ, ସେଇ, ରୋଡ ସେଇ ରୋଡ୍ସ ପାଖରେ।
ଆଚ୍ଛା, ଆଚ୍ଛା, ଭଲ। କଣ କରନ୍ତି ଆପଣ? ହାଉସ ୱାଇଫ? ଆଚ୍ଛା।
ଆଉ
ଆଜ୍ଞା? କ ମାନେ ଆପଣଙ୍କ କଣ ପସନ୍ଦ? ଯେମିତିକି ହବି
କିଛି ନାହିଁ, ମତେ ରୋଷେଇ କରିବାକୁ ଭଲ ଲାଗେ, ନୂଆ ନୂଆ ଆଇଟମ ସବୁ ବନେଇବା ପାଇଁ।
ଆଚ୍ଛା।
ବନେଇକି ଖାଇବାକୁ ଦବା ପାଇଁ ଭଲ ଲାଗେ, ଖାଇବା ପାଇଁ ନୁହଁ।
ସେ ଆପଣ ଖାଆନ୍ତିନି?
ଉମ୍ ନା। ମୁଁ ମୋ ଡାଏଟରେ, ମୁଁ ମୋର ସନ୍ତୁଳା, ଡାଲମା। ମୋର ଟିକେ ଖାଦ୍ୟପେୟ ଉପରେ ମୋର ଟିକେ କଣ୍ଟ୍ରୋଲ ଥାଏ।
ଆଚ୍ଛା ଆଚ୍ଛା। ମୋର ତ ସେମତି କିଛି ନାହିଁ, ଯାହା ମିଳିଲା ଛା-ଛାଡ଼ିବାର ନାହିଁ।
ତମେ ବୋଧେ ବେଚଲର ଅଛ ତ ଲାଗୁଛି ତମ କଥାବାର୍ତ୍ତାାରୁ।
ଅଛି ତ ହେ ହେ।
ହଁ ବାସ୍ ସେଇଥିପାଇଁ ଯାହା ମିଳିଲା ଖାଇଗଲି। ଯେତେବେଳେ ବାସା ହେଇ ସାରିବ
ହଁ ତ ତାପରେ କଣ ପ୍ରୋବ୍ଲେମ୍ ଆସିବ?
ତାପରେ ଯେତେବେଳେ ପେଟ ଫେଟ ବାହାରିଯିବ ଅସ ତମ ସ୍ତ୍ରୀ ଅବଜେକ୍ସନ କରିବେ। କି ଆଉ ଡାଏଟ ରେ ରୁହ ଏମିତି କର ସେମିତି କର ଏମିତି ଚାଲିବ ଆଉ।
ନା ନା ପେଟ ବାହାରିବନି ଆମେ ଯେ
ଆଚ୍ଛା ସ୍ପୋର୍ଟସମ୍ୟାନ୍ ବହୁତ ଭଲ କଥା।
ହଁ
ଆଉ କଣ?
ମତ ଆପଣ କିଛି ମାନେ ଏମିତି ଖେଳା ଖେଳି କିଛି କରନ୍ତିନି?
ନା
କିଛି କରାନ୍ତିନି ମାନେ ଯେତେବେଳେ ଅବିହାରି ବାହା ହେଇନଥିଲେ?
ନା ସେତେବେଳେ ଯାଇ ସ୍କୁଲ ଟାଇମ ରେ ଯାହା ସବୁ ଆଉ।
ଆଚ୍ଛା ଆଚ୍ଛା କଣ ପସନ୍ଦ କରନ୍ତି?
ମାନେ?
ହଁ ମାନେ କଣ ପସନ୍ଦ କରନ୍ତି କଣ ଖେଳିବା ପାଇଁ?
ଆମ ସ୍କୁଲରେ ଯାହା ସବୁ ହୁଏ ବାର୍ଷିକ କ୍ରୀଡା ସେଇ ସବୁ ଉପରେ ସେଇ ସବୁ ଖେଳୁ ଆଉ।
ମାନେ କ କିତ୍ କିତ୍?
ଖୋ ଖୋ ହେଲା ଦୌଡା ରେସ୍
ଆପଣଙ୍କ ଭଏସ ଟା ଠିକ୍ ଆ ହଁ ଶୁଭିଲାନି?
ମୁଁ କହିଲି ଖୋଖୋ ହେଲା ଦୌଡ଼ା ରେସିଂ ହେଲା, ସାର୍ଟ ଫୋଟ ହେଲା, ଜାାବଲିଂ ଥ୍ରୋ ଏଲା ଏଇ ସବୁ ଆଉ। ଲଙ୍ଗ ଜମ୍ପ
ଆଜ୍ଛା
ଉଂ
କବାଡ଼ି ଖେଳନ୍ତି ନି?
କବାଡି ହଁ ଆମର ଖେଳୁ କିନ୍ତୁ କେବେ ଯାଇନୁ ଆମେ ଟିମ୍ କେବେ ଯାଇନି କେଆଡେ ବାହାରକୁ ଖେଳିବା ପାଇଁ।
ଆଚ୍ଛା ଆଚ୍ଛା।
ହୁଁ
ଆଉ କିତ୍ କିତ୍ ଖେଳନ୍ତିନି କିତ୍ କିତ୍ ମତେ ବହୁତ ଭଲ ଲାଗେ କିତ ଖପରା ପକେଇ ଦେଇକି ଯୋଉ ଦେ । ହ ହ୍ୟାଲୋ
ହୁଁ କୁହନ୍ତୁ
ଏମତି ତ ବେସିକାଲି ମତେ ସିଙ୍ଗିଙ୍ଗ କରିବାକୁ ଭଲ ଲାଗେ ପାର୍ ଟାଇ ସିଙ୍ଗର।
ଆଚ୍ଛା
କିଛି ଗାଇକି ଶୁଣେଇବି କି?
ହୁଁ ଏଠି ଚଳିବନି ଏଠି ଅଲଗା କଥା ହୁଅ ପରେ।
ନା ନା ସେମିତି କିଛି ନାଇଁ ଆଚ୍ଛା ଠିକ ଅଛି। ହୋ ଶୁଣ ହ୍ୟାଲୋ
ହ୍ୟାଲୋ
ହଁ କହୁନାହାନ୍ତି?
ହୁଁ କୁହ
ନାଇଁ ନାଇଁ ମୁଁ ଗୋଟେ ଯାଇଥିଲି ଆମ ଯୋଉ ଗୋଟେ ସରସ୍ଵତୀ ପୂଜା ନୁହଁ କି?
ହଁ
ସରସ୍ଵତୀ ପୂଜାରେ ଆମ ଯୋଉ କମ୍ପ୍ୟୁଟର କ୍ଲାସ ରେ ଗୋଟେ କହିଲେ ଯେ ଗୀ ଗୀତ ଗାଇବା ପାଇଁ ମୁପା ଇଲି ଠିକ୍ ଅଛି ମୁଁ ଗୋଟେ ଗୀତ ଗାଉଛି ତମେ ସବୁ ଶୋଇପଡ଼ିବ ହେଲା।
ହୁଁ।
କି ଗୀତ ଗାଇଥିଲି ଜାଣିଚ ନା?
କି ଗୀତ?
ଶୋଇଯା ମାମା।
ହୁ ମୁଁ ଭାବୁଥିଲି ସେଇୟା କହିଥିବ।
ହା ହା।
ଭଦ୍ରକରେ କଣ ନିଜ ଘର?
ହଁ ନିଜ ଘର।
ହୁଁ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସବୁ ଫାଇନ୍ ଠିକ୍ ଅଛନ୍ତି ସବୁ।
କିଏ କିଏ ଅଛନ୍ତି?
ଆଚ୍ଛା କିଏ କିଏ ଅଛନ୍ତି ବାପା, ମା, ମୁ। ଅ ଦାଦା, ଖୁଡ଼ି। ସେଇତ ମୋର ଦିଟା ସାନ ଭାଇ ଦାଦାଙ୍କର ବାସ୍।
ହୁଁ ଆଚ୍ଛା।
ଆପଣଙ୍କର?
ମୋର ମୋ ସ୍ଵାମୀ ଅଛନ୍ତି ଶାଶୁ ଅଛନ୍ତି ଝିଅ ଅଛି ନଣନ୍ଦ ଅଛି।
ଆଚ୍ଛା।
ଆମେ ସବୁ ମିଶିକି ରହୁଛୁ ଆଉ।
ଆଉ କଣ କୁହନ୍ତୁ?
କଣ କହିଲେ?
କଣ ଖାଇଥିଲେ କଣ ହାଲୋ।
ମୁଁ ଖାଇଥିଲି ଟିକେ ପୂର୍ବରୁ ଗୁପଚୁପ୍ ଖାଇଥିଲି। ହୁଁ।
ବହୁତ୍ ବହୁତ୍ ପଥରକୁ
ଆଉ କଣ?
ଆଉ ତମ ହେଟିକାର ଫେମସ୍ କଣ ଫେମସ୍ ଯେମିତିକି ଆମ ଭଦ୍ରକରେ କାଳୀପୂଜା ଫେମସ୍ ଭଦ୍ରକତ ଆପଣ ଆସିଥିବେ ନା।
ହୁଁ ଯାଇଚି। ଏମିତି ଯାଇଚି ସେମିତି ବୁଲାବୁଲି କରିବା ପାଇଁ ଯାଇନି ଏମିତି କାମରେ ଯାଇଚି।
ଓ।
ହୁଁ।
ତମରତ ଯାଜପୁରରେ ବହୁତ୍ ସାରା ଫେମସ୍ ରହିଛି।
ଆମ କାଳୀପୂଜାବି ତଆମର ଏଠି ଫେମସ୍।
ହଁ ହଁ ମୁଁ କାଳୀ ପୂଜାକୁ ଯାଇଛି ଟୋଟାଲିତ ରାସ୍ତା ସାରା ସବୁ ଟେଣ୍ଟେ ମାରି ଦିଅନ୍ତି।
ହୁଁ।
ଗାଡ଼ି ଯିବା ପାଇଁ ବି ରାସ୍ତା ମିଳେନି।
ହୁଁ। ଉଁ ଆଉ କଣ।
ଆପଣ ମାନେ ପଢାପଢି କରୁଥିଲେ କରୁ ମାନେ ସରି ହାଲୋ।
ହୁଁ ଶୁଭୁଚି କୁହ।
ଆ ଆପଣ କେତେ ଏଜୁକେଟଡ୍ ହାଓମଚ୍।
ହଁ।
ଏମ୍ ବିି ଏ ପାସ୍ ଆଉଟ୍।
ଆପଣ ତ ମୋ ସିନିୟର। ମୁଁ ତ ବାସ୍ ଏଇ ଗ୍ରାଜୁଏସ୍ ହଁ ମୁଁ ତ ବାସ୍ ଏଇ ଗ୍ରାଜୁଏସନ୍ ହିଁ ଚାଲିଚି ମୋର ଏବେ।
ଠିକ୍ ଅଛି ବୟସ ଯାଇନି। ଗ୍ରାଜୁଏସନ୍ ପରେ ପୁଣି ହାୟାର ଷ୍ଟଡି କର ନୋ ପ୍ରୋବ୍ଲେମ୍।
ନାଇଁ ଆ ପରେ ଆଉ କିଛି ଟ୍ରାଏ କରିବିନି। ଏତିକି ପଢ଼ିଲା ପରେ ମାନେ ଫ୍ୟାମିଲି ଟିକେ ପ୍ରୋବ୍ଲେମ୍ ଫାଇନାନ୍ସିଆଲ୍ ପ୍ରୋବ୍ଲେମ୍ ବହୁତ୍ ସାରା ଆସିଲାଣି। ଭାବୁଚି ଏଇଠୁ ପଢାକୁ ଡ୍ରପ୍ କରିବାକୁ ପଡିବ।
ଆଚ୍ଛା।
ଜବ୍ ତ ସେମିତି କିଛି ଏପର୍ଯ୍ୟନ୍ତ ଲାଗିଲା ହିଁ ନାହିଁ ହାତରେ।
ହୁଁ।
ଛାଡନ୍ତୁ ସେ ସବୁ। ଆପଣ କ୍ରିକେଟ୍ ଫ୍ରିକେଟ୍ ଦେଖନ୍ତି କ୍ରିକେଟ୍ ଖେଳ?
ଉଁ ଦେଖେ। ବଟ୍ ଏତେ ପସନ୍ଦ ନୁହଁ।
ହଁ କଣ ପାଇଁ କେଜାଣି ମାନେ ଝିଅ ପିଲାମାନେ ଏତେ ହଁ।
କଣ ଗୋଟେ କହିଲ?
ମୁଁ କହିଲି ହଁ ମୁଁ ଦେଖିଚି, ପ୍ରାୟତଃ ଇଏ ଲୋକ ମାନେ ଓମେନ ମାନେ ସେମାନେ କ୍ରିକେଟ୍ ରେ ପସନ୍ଦ କରନ୍ତିନି।
ହୁଁ।
ସବୁ ନୁହେଁ କିଛି ଲୋକ। ଯେମିତି କି ଆ ପଣ। ହଁ।
ହୁଁ।
ଆଉ ଭଲ ସବୁ?
କଣ କହିଲ?
କହିଲି ଭଲ ତ ସବୁ?
ହଁ ହଁ ହଁ। ଆମର ସବୁ ଭଲ, ଭଗବାନଙ୍କ ଦୟାରୁ ଆମେ ବହୁତ ଭଲରେ ଅଛୁ।
ସେଇଟା ଥାଉ ସଦାବେଳ ପାଇଁ। ଗୋଟେ ମଣିଷ ର ଆଉ ଦରକାର କଣ।
ନିହାତି।
ସମସ୍ତେ ଚାହାନ୍ତି ଟିକେ ଖୁସିରେ ରୁହନ୍ତି ଇଏ କରନ୍ତି। ଭଲରେ ଭଲରେ ଚଳନ୍ତୁ। ହାଲୋ।
ହୁଁ କୁହ। ଆଉ କଣ କୁହ?
ଆଜ୍ଞା।
ଆଉ କଣ କୁହ?
ଆଜି ବର୍ଷା ହେଇଥିଲା?
ବହୁତ୍ ଜୋରେ।
ହଁ ଆମର ତ ଏପଟେ ଦି ଘଣ୍ଟା ତିନି ଘଣ୍ଟା ପ୍ଲସ ହେଲା ବର୍ଷା।
ଆମର ତ ଏପର୍ଯ୍ୟନ୍ତ ବି ଝିପ୍ ଝିପ୍ ହଉଥିଲା। ଜଷ୍ଟ ଏଇ ଟିକେ ପୂବ ରୁ ଜଷ୍ଟ ଏଇ ଟିକେ ପୂର୍ବରୁ ଛାଡିଚି। ଜଷ୍ଟ ଏଇ ଟିକେ ପୂର୍ବରୁ ଝିପ୍ ଝିପ୍ ମାନେ ଜଷ୍ଟ ମାନେ କାଉଣ୍ଟଟେବୁଲ୍ ବର୍ଷା ଯୋଉଟା କୁହନ୍ତି ସେଇ ଟାଇପ୍ ର।
ଆଚ୍ଛା ଆଚ୍ଛା।
ହଁ। ସେପଟେ ବି ହେଇଚି ହେଇଚି ସବୁଆଡେ ହେଇଚି। ହଁ ସବୁ ଜିଲ୍ଲାରେ ହେଇଚି ବୋଧେ।
ସବୁ ଜିଲ୍ଲାରେ ହେଇନାଇଁ। କାହିଁକି ନା ବର୍ତ୍ତମାନ ମୁଁ ଆଉ କିଛିଟା ଲୋକଙ୍କ ସହିତ ବି କଥା ହଉଥିଲି, ସେମାନେ ମନା କରୁଥିଲେ।
ଆଚ୍ଛା।
ଠିକ ଅଛି ମ୍ୟାଡାମ ମୁଁ ରଖୁଛି। ଆଜ୍ଞା ଆଜ୍ଞା ମ୍ୟାଡାମ ଏବେ ମୁଁ ରଖୁଛି।
ହଁ ଠିକ ଅଛି ଧନ୍ୟବାଦ।
କଥା ହେଇ ଭଲ ଲାଗିଲା।